ହଁ କଣ କରୁଚ?
ଏଇମିତି ଶୋଇଥିଲି, ତମେ କଣ କରୁଚ?
ହଁ ଶୋଇଚି ଆଉ।
ଅଉ କଣ ଖାଇଥିଲ କଣ?
ରୁଟି ଆଉ ଆଳୁ, ଭେଣ୍ଡି ଭଜା।
ଅହ। ଦେହ ଭଲ ଅଛି?
ହଁ ଦେହ ସବ ଭଲ ଅଛି ତମ ଦେହ କେମିତି ଅଛି?
ହଁ ମୋ ଦେହ ବି ଟିକେ ମୋର ଏବେ ଟିକେ ଖରାପ ହେଇଯାଇଥିଲା ଦେହ। ମୋ ଦେହ ବି ଏବେ ବହୁତ ଖରାପ ହେଇଯାଇଥିଲା ଏବେ ସିକ୍ସ ମନ୍ଥ ହେଲା କଣ କହିଲ ଟାଇଫୋଟ୍ ତିନି ଚାରିଥର ହେଇଯାଇଥିଲା ମୋତେ। ଆଉ ମତେ ଟିଭିି ହେଇ ଯାଇଥିଲା ହେଲା। ଟିଭି ହେଇଯାଇଥିଲା ହଁ ଟିଭି ହେଇଯାଇଥିଲା ମୋତେ ମୁଁ ଜାଣି ପାଇଲିନି। ଆଉ କମ୍ଫ ପୁରା ଛାତିରେ ପୁରା ଜମା ହେଇଯାଇଥିଲା ସେ ସେଇଢୁ ପୁରା ଟିଭି ହେଇଯାଇଥିଲା। ତ ସେଇଠେ ମୁଁ ଛଅ ମାସ ପରେ ମେଡିସିନ ଖାଇଲି ତ ମୁଁ ୱେଟ ଲସ୍ ବହୁତ ହେଇଯାଇଛି। ଦଶ। ମର ୱେଟ ଲସ୍ ହେଇଯାଇଛି ତ ତାପରେ ଯେତେ ଯାହା ଖାଇଲେ ବି ଆଉ ଦେହରେ ଲାଗୁନି ତ ଏବେ ମୁଁ ଜିମ୍ ଯାଉଚି ସେଇଥିପାଇଁ ୱେଟ ଗେନ ପାଇଁ। ସେ ଟିକିଏ ଠିକ ଠାକ ଅଛି ତାପରେ ମଝିରେ ମଝିରେ ଛାତି ପେନ୍ ଫେନ୍ ହଉଚି। ଏମିତି ହଉଚି ଆଉ।
ତମେ ଏକୁଟିଆ ରହୁଜ ନିଜର କେୟାର ନବ ନା ଆଉ।
ହଁ ସେଇଟା ହଷ୍ଟେଲ ରେ ରହିଲେନି ଖାଇବା ପିଇବା ଏପଟେ ସବୁ ମତେ ପା ଥଣ୍ଡା ଧରିଥିଲା ମୁ ଭିତରେ ଭିତରେ ମୁଁ ଜାଣି ପାଇଲିନି।
ତା କମ୍ପ ପୁରା ଅଫିସ ରେ କମ୍ଫୁ ଜାକିଦେଲା ତ କମ୍ଫୁ ଜାକିକିନା ଭିତରେ ଯୋଉ ଚେଷ୍ଟ ଆମର ଥାଏ। ଛାତି।
ହଁ।
ପଞ୍ଜରା ସେଇଟା ପୁରା ନେ ଶୁଖି ଯାଇଥିଲା ସେଇଟା ଛାତି ପେନ୍ ହେଲାକୁୁ ସବୁ ଡକ୍ଟରଙ୍କୁ ଦେଖିଲି କେହି କିଛି ଜାଣିପାଇଲେନି ଆମ ଗାଁ ପାଖରେ ଅଛି କାମାକ୍ଷାନଗର ସେଠି ଜଣେ ଡକ୍ଟରଙ୍କୁ ଦେଖେଇଲିି କମ୍ଫର୍ଟ ଟେଷ୍ଟ କଲି ତ ସେଠି ଜାଣିପାଇଲି ତ ସେ ଛଅ ମାସ ପାଇଁ ମେଡିସିନ ଦେବ ମୁ ଖାଇଲି ନା ମାନେ ଏବେ ଠିକ ହେଲି
ହୁଁ
ହୁଁ ହୁଁ ହୁଁ ସେଇଥିପାଇ ମତେ ଭୋକ ଭୋକ ହୁଏନି ସେଇଥିପାଇଁ ମୁ ଜିମ ଯାଉଛି ଭୋକ ହଉଛି ଖାଉଛି ଠିକ ସେ ଆଗରୁ ମୁଁ
ହୁଁ ବାହାର ଜିନିଷ ତ ଟିକେ ଖାଅନି ହେଲା ବାହାର ଜିନିଷ ଖାଇଲେ ଦେହ ଖରାପ ହଉଛି ହଉ ଘରେ ଶଇଷା ଟ କରନି
ସେଥି ପାଇଁ ଜିମ ଯାଉଚି ଏକ୍ସରସାଇଜ କଲେ ଭୋକ ହବ ନା ମତେ ଆଗରୁ ଜମା ଭୋକ ହଉନଥିଲା ମାନେ ଭୋକ ହବ ଟିକେ ଖାଇକି ତମ ପେଟ ପୁରା ପୁରୀଯିବ ଏ ଇଚ୍ଛା ହବନି ଖାଇବା ପାଇଁ ସିନା ଖାଇଲେ ସିନା ବଡି ମାନେ ମୋଟା ହବ ନ ଖାଇଲେ କେମିତି ହବ ତ ସେ ଭୋକ ପାଇଁ ମୁଁ ଏମିତି ଜିମ୍ ଯାଉଛି ଆସୁଛି ଭୋକ ହଉଛି ଖାଉଛି
ହଁ ଆଉ ଆଗକୁ ଗଣେଶ ପୂଜା ଆସୁଚି କୁଆଡେ କଣ କରିବ
ଆଉ କଣ କହିଥିଲେ
ହୁଁ ଆଣ ତା ମୁ ଶଖି ରହିବ ପୂଜା ପୂଜା କରି ହ
ହୁଁ ହୁଁ ଆଉ କୁଆଡେ ଯିବ ପିକ୍ନିକ ମାନେ ଅଛି କିଛି ବୁଲା ବୁଲି ଯିବା ପାଇଁ ପଡେଇି ପୁରୀ ପୁରୀ କି କଣ ରଥଯାତ୍ରା ପାଇଁ ପଲା
ହଁ ରସ ବାସ ର ମା ଛୋଟ ପିଲା ମ ନେଇଇକି ଯାକୁ ଯାଇ ମାନେ ପୁରୀ ଯିବାର ଠିକ ନାହିଁ ବହୁତ ଭିଡ଼ ବହୁତ ହ
ଉଁ ଦେବୀ କେତେ କେତେ ବର୍ଷରେ ଦି ଜଣ ହନ୍ତି
ଝିଅକୁୋଉ ଦଶ ବର୍ଷ ପୋଉଳି ତିନି ବର୍ଷ
ତିନି ବର୍ସ
ହଁ
ଓ ହୋ ସେଇ ତମ ବାହାଘର ଆସି ଏଗାର ବର୍ଷ ବି ବାର ବର୍ଷ ହେଲଣିି ବୋଲି
ହଁ ବର ସେ ଚାଲ
ହଁ କେତେ ଏଜ୍ ତାହେଲେ
ମତେ ହେଇଥିଲା ତିରିଶି
ଏବେ ତିରିଶ
ହଁ
ହଁ ହଁ ଏ କୋଡିଏ ବର୍ଷରୁ ତୁ ମାନେ ଅଠର ସତର ବର୍ଷରୁ ବା ହେଇଥିଲା
ହଁ ବ କଷ୍ଟ ପରେ ପରେ ମରଜଆ ହେଇଥିଲା
ହଁ ହ ଲଭ୍ ମ୍ୟାରେଜ ବି
ନାାଇଁ ଆରଛି
ଆଚ୍ଛା ମତେ ବି ଟ୍ୱେଣ୍ଟି ୱାନ୍ ହେବେ ହେଲଣିି
ହୁଁ
ହୁଁ
ପସୁ କଲ ଦି ବର୍ଛ ନସିଂ କଲ ଦି ବର୍ଛା କରିଦଥା ପାଞ୍ଚ ବର୍ଷ
ମୁଁ ଏବେ ଭବେନି ମଗେ ସେଠ ମୁଁ ବାପା ମାଙ୍କର ଗୋଟେ ଝିଅ ହେଲା ତ ମତେ ବି ସେଟେଲ ଜବ ଜବ୍ କରିବାର ଅଛି ତାଙ୍କୁ ଦେଖିବାର ଅଛି ନାଁ କେନନ୍ତିିନ ଭ
ମୁଁ ବି ସେମି କରିଛିି ମୋର ବି
ହଁ ସେ ନାହାନ୍ତି ତ ସମସ୍ତେ କହୁଛନ୍ତି ଫାମିଲି ମାନେ ସେ ଯୋଉମାନେ ଜଏଣ୍ଟ ଫାମିଲି ତ କହୁଥିଲେ କେମିତି ସବୁ କହୁଛନ୍ତି ଏବଂ କରିବ ଝିଅ ଟା ଚାକିର କରିବ ଇଏ ସ ଏବେ ଯେମିତି ମୁଁ ଏକୋଇଶ ବର୍ଷ ହେଇଛି ବାର ଚାକିରି କରୁଛି ଏବେ ସବୁ ମାନେ ଭଲ ହେଲା ମୋ ପାଇଁ ହେଲାାନ ଏ ଯି ଚାକିରି କନି ନାଇଁ ଝୁଅଆ ଟା କଣ କରିବ ଆଗକୁ କୁମିତି ମୁଁ ମାମୁଁ ହେରିକା ବି କୁହନ୍ତି ହେଲା ଚୋପା ଚାକିରି କରିବସ ହଉ ଟାଇମ ଆସିଲେ ସମସ୍ତେ ଦେଖିବେ
ହୁଁ
ତ ମତେ ବି ମାନେ ମ ସେତ ଭଲସ ହେବାର ଅଛି ଟିଚର ହେବାର ଅଛି ତା ବାପା ମାଙ୍କ ପାଇଁ ମାନ ଦେଖିବା ତାଙ୍କ ପାଇଁ ଗୋଟେ ଘର କରିବାର ଅଛି ତାପରେ ମୁଁ ଯାଇକି ବାହାରିଥିଲି
ବାହା ହେ ପାଇଁ ଆହୁରି ବୟସ ବହୁତ ଅଛି ମାନେ ଅଠେଇଶି ତିରିଶ ରେ ବି ଆଜିକାଲି ଝିଅ ବା ଛନ୍ତି ବା ପାରିୟେ ହେଲେ ତମେ ଯୋଉଟା ଏଇନା ବାହା ହେଇଯିବ ନିଜ କ୍ୟାରିୟର ଟା ପୁରା ନଷ୍ଟ ହେଇଯିବ। ମାନେ ଜା କିଛି ଜବ୍ କରିବା ପାଇଁ ଦେବେ ହଁ ଘର ଲୋକ ଗାଁ ମାନେ ପଢିବା ପାଇଁ ଦେବେ ଇଏ କରିବା ପାଇଁ ଦେବେ। ପଲେ ସାଙ୍ଗେ ସାଙ୍ଗେ ତ ପିଲ ଛୁଆ ହଵ। ଛୁଆ ମାନେ ପିଲା ଛୁଆ ପାଇଁ ମୁହଁ କୁ ଅନେଇକିନା କରୁନି କିଛି କରିପାରିବନି ନା ପଢିପାରିବେ ନା ଜବ୍ କରିପାରିବ।
ନା ନା ମ୍ୟାରେଜ ପରେ ପଢାପଢି ଯୋଉଟା କହିବ ସେଇଟା ଏବେ ଯେମିତି କରିପାରିବ ସେତେବେଳେ ସେମତି କରିପାରିବନି। ମତେ ସେମିତି କହିଲେ ପ୍ଲସ ଥ୍ରି କରିବୁ ମ୍ୟାରେଜ ପରେ। କିନ୍ତୁ ମୁଁ ଯେହେତୁ ପ୍ଲସ ଟୁ ମାନେ ସାଇନ୍ସ କରିଥିଲି ପ୍ଲସ ଥ୍ରି କଲା ଏଳକୁ ମ ସେ ବି ଏସ ସି କରିବାକୁ ପଡିଥାନ୍ତା। ହଁ ମୋର ବଡ଼ ଫ୍ୟାମିଲି ଥିଲା ମୋ ଶାଶୁଘର ଆଉ ଏଠୁ ତ ବାହାରିକି ଯାଇପାରିଲିନି ଆଉ ବେଶୀ କଣ କରିବି ସେତିକରେ ହିଁ ମୋର ରହିଗଲା
ସେଇଟା କହୁଛି ମାନେ ଯେବେ ଏବେ ମାନେ ଯୋଉ ମାନେ ଆମେ ବିନ୍ଦାଶରେ ପଢି ପାରୁଛେ ବୁଲି ପାରୁଛେ କିଛି ଟେନସନ ନାମ ନାହିଁ ସେ ଯ ଗୋଟେ ଟେନସନ ରହିବ ମାନେ ଏପରେ ଫ୍ୟାମିଲି ଏପଟ ଶାଶୁ ଘର ଘର ଲୋକ ବି ଆଉ ତାଙ୍କୁ ବି ଦେଖିବାରେ ମୁଁ ଯାଇଥିବ ବୋଉ ଗୋଟେ ତାଙ୍କୁ ବି ଦେଖିବାର ଅଛି ତାପ ପିଲା ଛୁଆ ହେଇଗଲେ ତାଙ୍କ ତ ମୁହଁକୁ ଚାଇଁକି ନା ମତେ କିଛି କରିବାର ଅଛି ତ ଏବେ କିଛି ବି କରିପାରିବିନି।
ହୁଁ ହୁଁ।
ତ ନିଜ ସ୍ୱପ୍ନ ବି ଦେଖ ନିଜ ପିଲାଛୁଆଙ୍କୁ ବି ଦେଖ।
ହୁଁ। ମୋର ବି ସେମିତି ବହୁତ ଇଚ୍ଛା ସବୁବେଳେ ମାନେ ଇଣ୍ଡିପେଣ୍ଡେଣ୍ଟ ରହିବା ପାଇଁ ଚାହେଁ।
ହୁଁ। ଆଜିକାଲି ଗାଁ ଲୋକ ଗୁରା ଖାସ୍ ଯଦି ଗାଁ ଲୋକ ଗୁରା ପରିସା ଲୋକ ଗୁରା ନିଜ ଫାଷ୍ଟ ନିଜ ଘର ଲୋକ ଏ ସବୁ ଫରକ୍ ନିଜେ କଣ କରୁଛନ୍ତି ଦେଖିବେନି ନିଜ ପୁଅ ଝିଅ କଣ କରୁଛ ଦେଖିବେନି। ହେଲେ ଅନ୍ୟ ଝିଅ କଣ ଟିକେ ଭୁଲ କଲା ମାନେ ଭୁଲ ନ କରିଥାଉ କିନ୍ତୁ ମାନେ ଅନେଇକି ରହିଥିଲି ମୁଁ ଏବେ
ଆରେ ସେଇ କଥା ମନେ ଦେଖ ମୋର ୟୁଟୁବରେ ଗୋଟେ ଚାନେଲ ଅଛି ହେଲା। ୟୁଟୁବ ଚ୍ୟାନେଲ ଅଛି ମୁଁ ବସିକି ରୋଷେଇ ଭଡିଓ ପକାଏ ହେଲା କିନ୍ତୁ ତାଙ୍କ ଝିଅକୁ ମାନେ ଇନଷ୍ଟରେ ଡ୍ୟାନ୍ସ କରୁଛନ୍ତି ରିଲସ ବି ବନଉ ସେଗୁଡା ଦେଖ
ଛୋଟ ଛୋଟ ପନ୍ଧି ସେଟା କରିବେ ସେଇଟା ଠିକ।
କିନ୍ତୁ ମୁଁ ଏ ୟୁଟ୍ୟୁବରେ କଣ ଗୋଟେ ଲାଇଭ କରୁଛି ଏଟା ସେଟା ବହୁତ୍ ସେ ଏବେ ସବୁ ଚାଲୁ
ନା ଏଇଟା ବି କିଛି ଭାବିବା ଦରକାର ନାହିଁ ଲୋକ କହିବେ ଲୋକ କହିବେ ଠିକ
ସେଇଟା ମୁଁ ବି ଜଣଛି ମୁଁ ଯଦି ନିଜେ ଠିକ୍ ଥିବି ତାହେଲେ ମତେ ଅନ୍ୟ ଲୋକ ମାନେ ଯିଏ ଯେତେ କହିଲେ ବି କିଛି ଫରକ୍
ଏତେ ସାଧା ସାଧା ସିଧା ହେଇକି ନାଇଁ ଭୁବନେଶ୍ଵର ଆସିକି ରହୁଛି। ମାନେ ଏତେ ସିମ୍ପଲ ହେଇକିନା ମତେ ମୋ ସାଙ୍ଗ ମୁଁ କହୁନଥିଲି କି ମତେ ମାନେ ସେମିତିଆ ରୁମ ମେଣ୍ଟ ମିଳିବେନି ରହିବାକୁ। ଇଁ ତମ ସାଙ୍ଗ କ୍ଲବ ଫ୍ଲବ୍ ଯାଉଛି ସିଏ ସଏ ସିଏ ଯାଇକିନା ମାନେ ଗାଁରେ କହେ କି ମୁଁ କ୍ଲବ ମାନେ ସେ କ୍ଲପ ଯାଏ ବୋଲି ସାଙ୍ଗ ମାନେ। ତ ସେଇ ଥ୍ରୋ ରୁ ମାନେ ମି ଛୁଟରେ ମୋ ଘର ଲୋକ ମୋ ଦାଦା ମୋ ଖୁଡି ଯିଏ ହେଲା। ତ ମିଛୁଟରେ ଯାଇକି ଆମ ଘରଙ୍କୁ କହିଛନ୍ତି କି ମୁଁ କ୍ଲବ ଯାଉଛି ରାତି ଏଗାରଟା ବାର ଟା ରେ ଆସୁଛି ରାତିରେ ମୁଭି ଦେଖି ଯାଉଛି ମାନେ ଯୋଉଟା କି ମୁଁ କରୁନି। ଆଉ ମୁଁ ଗୋଟେ ଛୁଆ କନ୍ କହିଲ ମୁଁ ଯୋଉଟା କରୁଥିବି ମୁଁ ମାନେ ମୁଁ ଆଜି ପର୍ଯ୍ୟନ୍ତ ଯାହାବି କରି ଆସିଛି ହେଲା ଯୋଉ ପୁଅ ସହ କଥା କଣ ହୁଏ ମୁଁ ବାପା ମାଆଙ୍କୁ କୁହେ ହେଲା, ମୋ ବାପା ମାଆ ସେତିକି ଫ୍ରିଡମ୍ ମୋତେ ଦେଇଛନ୍ତି ହେଲା। ମୁଁ ଯାହା ବି କରେ, ମୁଁ କେଉଁ ପୁଅ ସହିତ କୁଆଡ଼େ ଗଲେ କି, କଣ କଥା ହେଲେ କି, କଣ ହେଲେ ଫ୍ରିଡମ୍ ଦେଇଛନ୍ତି। ତୁ ମିଛରେ ହଲ୍ଲା କରିଦେଲେ ଇଏ ସିଏ, ରାତି ବାରଟାରେ ମୁଭି ଦେଖି ଯାଉଛି। ଆଉ କ୍ଲବ୍ ଯାଉଛି, ଯେଉଁଟା କି ମୁଁ କରିନି। ମୁଁ ତାଙ୍କୁ ପଚାରିଲି, ମୁଁ ଯାହା କରିନି, କାହିଁକି ମିଛ କଥା କହିଲ? କହିଲେ, ମୁଁ ଶୁଣିଛି, ମୁଁ ଶୁଣିଛି କିଛି ପ୍ରୁଫ୍ ଅଛି? କହିଲେ, ନା, କିଛି ପ୍ରୁଫ୍ ନାହିଁ। ମୁଁ କହିଲି ପ୍ରୁଫ୍ ନାହିଁ ଯଦି ତାହେଲେ ମିଛରେ ଚାରିଆଡ଼େ କହିବା କଣ ଦରକାର, ଗୋଟେ ଝିଅକୁ ଖରାପ କରିବା। ତମର ବି ଗୋଟେ ଝିଅ ଅଛି ଆଗକୁ ସେ ଯଦି ଏମିତି ହବ
ହଁ!
ସେଥିପାଇଁ ମୋ ମାମା ମତେ କହିଲା କି ତାପରେ ମୋ ର ମାନେ ମୁଁ ଆସି ରହିଲି ମାନେ କେହି ଜାଣିନାହାନ୍ତି। ମୁଁ ଆସିକି ରହୁଛି ମାନେ କୋଉଠି ରହୁଛ କି? ଭୁବନେଶ୍ୱରରେ ରହୁଛି ରସୁଲଗଡରେ କିନ୍ତୁ କେଉଁଠି ରହିଛି, କେଉଁ ଆଡ୍ରେସ୍ ରହିଛି କି, ମାମା କହିଲା କାହାକୁ କିଛି ଜଣେଇବା ବି ଦରକାର ନାହିଁ, କାହା ଘରେ ବି ରହିବା ପାଇଁ କାହିଁକି ଦାଦା ଖୁଡି ରହୁଛନ୍ତି କିନ୍ତୁ ମୁଁ ତାଙ୍କ ସହିତ ବି ରହୁନି। ମୁଁ ନିଜେ ରୁମ ନେଇକି ରହୁଛି ନିଜ ଇଚ୍ଛାରେ।
ହୁଁ ଭଲ କଥା।
ମାମା କହିଲା ଆମେ ଜାଣିଛୁ ତୁ କଣ ଆ ଆଉ ତ କିଛି କହିବାକୁ ଦରକାର ନାହିଁ। ଆଉ ଯଦି ଆମେ ତ ସାଙ୍ଗମାନେ ଝିଅ ମାନେ ବି ଯଦି ମୁଭି ଦେଖି ଗଲୁ ଆମେ ରାତି ବାରଟା ରୁ ହ ରେ ମୋର ଏତିକି ବି ଅଛି ଯେ ମୋ ବାପା ମାଆଁଙ୍କୁ ମୁଁ କହିକି ଯିବି କି ବାପା ମୁଁ ମୁଭି ଦେଖିବା ପାଇଁ ଯାଉଛି।
କାରଣ ବାପା ମାଆ ସେତିକି ଫ୍ରିଡମ୍ ମୋତେ ଛାଡ଼ିଛନ୍ତି। ଆଜିିକାଲି ଯେଉଁ କୁହନ୍ତିନି ଝିଅମାନଙ୍କୁ ଯେତେ ଏମିତି ରଖିବ, ସେ ଅଧିକ ଖରାପ ହେଇଯିବେ।
ହଁ!
ଆଜିକାଲି ହଁ! ବାସ୍ ସେଆ। ବାପ ମା ମାନ ସେତିକି କରି ନାହାନ୍ତି। ହଉ ମୁଁ ରଖୁଛି। ପରେ ଫୋନ କରିବି ହେଲା।
ହୁଁ ହୁଁ!